ଭଲ ଅଛୁ ମନୋଜ କୁହ।
ଆଉ କଣ ଆଜି ଖିଆ ପିଆ କଣ ହେଇଛି?
ହଁ ଖିଆ ପିଆ ଏଇ ରୁଟି ଟିକେ ବୁଟ ଆଳୁ ତରକାରୀ ହେଇଥିଲା। ଏବେ ଏଇ ଜସ୍ଟ ଖାଇ ପି ଆସିଲି ଆଉ ମୁଁନ ମନେ ପଡି ଗଲା ବୁଲି ଲଗେଇ ଦିଏ ଟିକେ ଆଉ।
ଅହୋ ଆଉ ଆଜି ସବୁ ବୁ ତ ଆଜି ପ୍ରାୟତଃ ଯେପରିକି ଆମ ପିଲାମାନେ ସବୁ ମତେ ଡାକିକି ନେଇଥିଲେ ଚଣ୍ଡି ଖୋଲ। ଏ ଚଣ୍ଡିଖୋଲ ନନା ନେଇଥିଲେ। ଚଣ୍ଡିଖୋଲ ହୋଟେଲେ ଏବେ ଚଣ୍ଡିଖୋଲ ହୋଟେଲ ରେ ଆମର ପ୍ରାୟତ ଅଛି ଚିକେନ, ତନ୍ଦୁରୀ ଆଉ ନାନେ ଆଉ ତଡକା, ଏସବୁ ଜିନିଷ ସିଏ ବହୁ ମାତ୍ରାରେ ଖାଇଲେ। ମୁଁ ଗୋଟିଏ ନାନେ, ଆଉ ମର ଅଣ୍ଡା ତଡକା ଟିକେ ମଗେଇଥିଲି। ଆଉ ସିଏ ତ ଯୋଉ ମାତ୍ରାରେ ଖାଇଲେ, ପ୍ରାୟତ ଖାଲି ଝିଣି ଚାଲିଲେ, ସେ ଯୋଉ ତନ୍ଦୁରୀ ଜିନିଷ ଗୁରା ଆଉ, ଆମ ଆଜି ଗୋଟେ ଚିଲି ବେବିକର୍ନ ଗୋଟେ କଣ ହେଇଥିଲା, ଗୋଟେ ଭଲ ନୂଆ ହଁ ଜିନିଷ ଟା। ସେ ଯୋଉୁ ଖାଇଲେ, ପାଖା ପାଖି ପିଲାଙ୍କର, ଛଅଶହ ରୁ ସାତଶହ ପାଖାପାଖି ହେଲା ବିଲ୍। ଆପଣଙ୍କୁ ଜଣାଥିବ ଯେପରି ଏଇ ଯୋଉ ସୁୁଗୁଡାର ଏବେ ଗୋଟେ ଟିମ୍ ଆମର ଯାଇଥିଲା, ଯେପରିକି ଆମର ଦଶରଜପୁରସେ ଯୋଉ ମାଲିକ ମ ଥିଲା କାଳିଆ, ତାରି ପାଖରେ ଆମେ ଖାଇଛୁ, ହଁ ସେଇ ହୋଟେଲ ର ମାଲିକ ଯିଏ ଅଛି। ଆଇସ୍କ୍ରିମ, ଫାଇସ୍କ୍ରିମ ଖାଇଲୁ ବହୁତ ମାତ୍ରାରେ ।ସେ ଆମକୁ ବହୁତ ମାତ୍ରାରେ ବି ଚିହିଁ ବି ଗଲାଣି।
ହୁଁ।
ଖାଇସାରିଲା ପରେ, ଛୁଆଙ୍କର ଆହୁରି ବି ଏମିତି କଲିଜା ତାଙ୍କର, ମାନେ ପେଟ ଫୁଲିବ ଫୁଲ ପରେ, ସେ ପ୍ରାୟ ତାଙ୍କ ସେଠି ଚାରି, ପାଞ୍ଚଟା ଆଇସ୍କ୍ରିମ ଖାଇଲେ ଖାଇସାରି ଏଠି ଘୁଆ ଆପଣ ଜଣା ସେ ବା ମିଡିଷ୍ଟ୍ରି ଆଗରେ, ନୁମି୍ଦିଷ୍ଟ ପାଖରେ ଗୋଟେ ବଢିଆ ଗୁଗୁନି କରୁଛି।
ହଁ, ହଁ, ହଁ ।ସେଠି ମୁଁ ଏଇ ଏବେ, ମୁଁ କାଲି ନା ପହର ଦିନ ଯାଇଥିଲି ଖାଇଛି ସେଠି। ଟିକେ ସେଉ ସେଉ ।ସେଉ ଆ ବାଦାମ ଫାଦାମ ପକେଇ ପୁରା-ବଢିଆ ଭାବରେ କରୁଛି।
ହଁ ସେଠି ବି ପିଲାମାନେ ଖାଇଲେ ଜୋରେ। ସେଠି ଖାଇସାରି ଆଉ ତାଙ୍କ ମନ ଭରିଲାଣିି ଫେଣ ଆଉଥରେ ଆସି ଥିଲି, ଆମର ବଡଚଣାରେ ଆଇସିକ୍ରାଇମ ଖାଇଲେ। ଆପଣ ବଡ଼ଚଣା ଜାଣିିଥିବେ ଆମର ରେଲୱେ ଷ୍ଟେସନ ଯୋଉଠି ଅଛି, କି ରେଳ ଷ୍ଟେସନ। ସେଠାକୁ ଗଲେ, ସେଠି ବଢିଆ ଆଇସ୍କ୍ରିମ ଯୋଉ କରିକି ଆମର
ଷ୍ଟେସନ ଆଗରେ, ଗୋଟା ହଁ, ଷ୍ଟେସନ ଆଗରେ ଗୋଟା ରହୁଛି।
ହଁ, କୁଲଫି ର ତିରିଶ, ତିରିଶ ଟଙ୍କିଆ ସବୁ ପହଞ୍ଚି ତଥାପି ବିି ତଡକ, ଯୋଉ କୁଲଫି ଏସବୁ ଖାଇଲେ ।ପାଖା ପାଖି ଆଇସ୍କ୍ରିମ୍ ବି ତାଙ୍କର ଦୁଇଶହ ତିନିଶହ ଟଙ୍କାର ଖାଇଦେଲେ। ଖାଇ ସାରି ଆସିଲେ। ଆସିକି ପ୍ରାୟ, ତାଙ୍କୁ ଜଣା ନଥିଲା କି, ଆମର ବରୁଣେଶ୍ଵର ହୋଟେଲ ରେ ବରୁଣେଶ୍ଵର ର ଯୋଉ ହୋଟେଲ ଟା ଅଛି, ରୋଡ ସାଇଡ ରେ, ସିଏ ବହୁତ ଭଲ କରେ କିି କଣ ଆଗରୁ ତାର ବିରିୟାନୀ ମାତ୍ରା ଟା ବୋହୁତ୍ ଥିଲା ।ସିଏ ପାଖାପାଖି ଗୋଟେ, ହଁ ବହୁତ ହଁ ସେ ଗୋଟେ ବଡ ଲେଗ ପିସ୍ ଦିଅନ୍ତି। ଗୋଟିଏ ଅଣ୍ଡା, ଆଉ ବହୁତ ଭାତ ଦିଅନ୍ତି ।ଏସବୁ ଦିଅନ୍ତି ସେଠି। ସେଇଠି ଆମେ ଖାଇଛୁ। ଆଉ ଏବେ କାର ସେ ରୁମାଲ ରୁଟି କି ଚି ଚିକେନ କଷା, ଦେଶୀ ଚିକେନ କଷା, ବହୁତ ଭଲ ବନାଉଛନ୍ତି ।ଆପଣ ତ ମୋତେ ଜଣାଅ ଛି, ଗାଁ ରେ ମୋର ସାନ, ବଡ ଭାଇ ସବୁ କୁହନ୍ତି, ଆପଣ ଟିକେ ଆଇଁଷ ପ୍ରତି ଏତେ ଭଲ ପାଇବା ନାହିଁ। ଏ ଆପଣ ଆଇଁଷ ବି ଛାଡିଲେଣି ।ତୁଳସୀ ମାଳ, ଫୁଳସି ମାଳ ପକେଇବାକୁ ଚେଷ୍ଟା କଲେଣି। ତୁଳସୀ ମାଳ ପକେଇବାକୁ, ପ୍ରଭୁଙ୍କ ଦେହରୁ ଯାହା ହୋଉ ଆପଣ ବୁଲ ନ୍ତୁ, ଯେମିତି ହେଲେ ବାହାରେ ଏ ସବୁ ଜାଗା ଯାଇକି ଆପଣ ଆଇଁଷ, ଫାଇଁସ ଛାଡିଲେଣି। ମୁଁ ତ କେବେ ମୋ ଜୀବନ ଥିଲା ଯାକେ, ଆମିଷ ଛାଡି ପାରିବିନି। ଦେଖିବେ ଆପଣ ଏ ଠାରୁ ଟିକେ, କେମତି ପରାମର୍ଶ ଆଣି ଆଇଁଷ ଛାଡିବାକୁ ଚେଷ୍ଟା କରିବି । ଆଉ ଆପଣ ଟିକେ କଣ? ଆଜି ଏଇ ସବୁ ଜିନିଷ ଖିଆପିଆ ହେଇଛି ସବୁ? କହୁଥିଲେ ଆପଣ ସକାଳେ ଉଠି କଣ? ଦି, ନିତି ଦିନର ଖାଇବା କେମିତି କଣ ବି
ଶଳା ତ, ସକାଳୁ ଉଠିକି ନିତି ଦିନର- ନିତ୍ୟକର୍ମ ସରିଲା ପରେ, ସକାଳେ ମାନେ ଯାହାବି ହଉ ଆଠଟା ସାଢେ ଆଠଟା ଭିତରେ ନିଶ୍ଚିନ୍ତ ଖାଇଦବା ପାଇଁ ଚେଷ୍ଟା କରିବ ମୁଁ ଯେମିତି ଆମର ଘରେ ରୁଟି ଫୁଟି ହଉ ନହ ନଲେ ଚୁଢା କଦଳୀ ହଉ ନହେଲେ ଯେକୌଣସି ଜିନିଷ ହଉ ମୁଁ ଖାଇଦିଏ ବାହାର ଜିନିଷ ତ ମୁଁ ଖାଏନା ତାପରେ ଖରା ବେଳାଟାରେ ଟିକେ ଏଇ ସାଧା କଣ ଭାତ ଡାଲି ଏଇ ଜିନିଷ ସବୁ ଖାଏ ଆଉ ରାତିକି ରୁଟି ଆଉ ତ ଯେମିତି ଭୋଜି ଫୋଜି କୋଉଠି ଗଲେ କୌଣସି ଭୋଜିର ଗଲେ ଟିକେ ଖାଇଦିଏ ଭାତ ନହେଲେ ଘରେ ଆମର ମୋର ରୁଟି ଖାଏ ଏଇୟା ହଉଛି ଦିନର ଆସ ତାପରେ ଆଉ ଆଉ କଣ ସ ଖାଇବାକୁ ଭଲ ଲାଗେ, ସାଧା ଉପରେ ଆପଣଙ୍କୁ କଣ ଭଲ ଲାଗେ?
ମତେ ତ ସାଧା ଉପରେ ଆମ ଘରେ ସବୁବେଳେ ଆମେ ଦି ଭାଇ ଅଛୁ ଆମ ଘରେ ସବୁ ନିରାମିଷ ହେଇଲେଣି ଯେପରିକି ମୋ ବୋଉ ବଡ଼ା ବାପା ବଡ ବୋଉ ଏ ସବୁ ଯାଇଥିଲେ ବାହାରକୁ ତୁଳସୀ ମାଳା ବି ଆଣିଛନ୍ତି ଆମର ଛୋଟ ଛୋଟ ଝିଅ ବି ସବୁ ତୁଳସୀ ମାଳା ପକେଇ ଦେଇଛନ୍ତି ମୁଁ ଭାଇଙ୍କର ଝିଅ ସମସ୍ତେ ତୁଳସୀ ମାଳ ପକେଇଲେଣି ସି ଘରେ ଆଉ କେହି ଖାଉନାହାନ୍ତି ଆଇଁଷ ଆମେ ଦି ଭାଇ ବହୁତ ଭଲ ପାଉ ଆଇଁଷକୁ ଯୁ ଆମର ଗୋଟେ ପାଞ୍ଚ ଲିଟର ଗ୍ୟାସ୍ ବି ମଧ୍ୟ ଅଛି ଆମେ ପ୍ରାୟତ ମୁଁ ଭ ସବୁଦିନେ ଭାବୁଛି ମୁଁ ତ ପ୍ରାୟ ପାଞ୍ଚ ସିଲଣ୍ଡରରେ ଗ୍ୟାସ୍ ଫୁଲ କରି ନେଇଆଇଛି। ଯେତେବେଳେ ବି ମନ ହଉଛି ଆମର ବାର ଅବାର ସେମିତି କିଛି ନାହିଁ ସେ ମଙ୍ଗଳବାର ହେଉ କି ଗୁରୁବାର ହେଉ କି ଏସବୁ ବାରରେ ଆମେ ଆଣିକି ବାହାରେ ପ୍ରାୟ ଅଧ କିଲୋ ଆଣି କଷି ଦଉଛୁ ଆମେ ଦି ଭାଇ ଖାଇକି ଘରକୁ ଆସୁଛୁ ପ୍ରାୟତ ବୋଉ ମାନେ ଦେଖ ଦେଖି ବହୁତ ଆମକୁ ମାନେ ଦେଖି ବହୁତ କହୁଛ କେମିତି ଖାଉଛ ଏସବୁ ଜିନିଷ ଇଏ ସିଏ ସବୁ କହୁଛନ୍ତି ଆଉ ଯେହେତୁ ମୋର ବଡ ବୋଉ ଯିଏ ଅଛନ୍ତି ସିଏ ଆମ ହଁ ସେ ବଡ଼ ବୋଉ ଯିଏ ଅଛନ୍ତି ସିଏ ଆମ ସପକ୍ଷରେ ସିଏ କହିଛନ୍ତି ତମର ଯେତେବେଳେ ଇଚ୍ଛା ହବ ତମେ ଆଣ ମୁଁ କରିଦବ ତମେ ଖାଇବ ସିଏ ଆମକୁ କେବେ ପାଟିତୁଣ୍ଡ କରନ୍ତିନି ଆଉ ଘରେ ଲୋକମାନେ ଅ ଅଛନ୍ତି ନା ତମେ ରାକ୍ଷାସ ପାଲଟି ଗଲ ଇଏ ସଏ ସବୁ ଏମିତି କୁହନ୍ତି ଆମେ ଯଦି ସେ କଥା ମୁଣ୍ଡରେ ରହୁ ନା ଏକର ମୁଣ୍ଡରେ ପୁର ଏକର ମୁଣ୍ଡ ରେ ବାହାର କରିଦେ ଆଉ ସାଧା ବୋଲି ଜିନିଷ କିଛି ଜାଣେ କାହିଁକନା ମୋର ଗୋଟେ ଭାଇ ଅଛି ସିଏ ଖାଲି କହେ ମୁଁ ଭାତ ଡାଲି ଯଦି ତାର ବେସନ ଟିକେ ଛାଣିଦେଲେ ଭଲ ନହେଲେ ଆଳୁ ଭର୍ତ୍ତା କରିଦେଲେ ଭଲ ଆରେ ଏମିତି ସବୁ ଖାଦ୍ୟ ଖାଏ ଆପଣ ତ ମୁଁ ଜାଣିଛି ଆଇଁଷ ଛା କପଣ ସାଧାରେ ସବୁ ଭଲ ଭଲ କଣ ଖାଉଛନ୍ତି?
ସାଧରେ ମୁଁ ଗଲେ ପଲି ଚି ଚିଲ୍ଲଲି ପନୀର୍ ନହେଲେ ଚିଲ୍ଲଲି ମଶ୍ରୁମ୍ ନହେଲେ ଏମିତି ତଡକା ନହେଲେ ଆଉ କଣ ପାଲକ ପନିର ଭଲ ଭଲ ହୋଟେଲ କୁ ଗଲେ ଭଲ ହୋଟେଲୁ ଗଲେ ପାଲକ୍ ପନିର ବି ବେଳେ ବଳେ ମଗେଇଦିଏ କାହିଁକି ନା ଭଲ ହୋଟ ପଦାକୁ ଗଲେ ମାନେ ବଡ ହୋଟେଲରେ ପାଲାକ୍ ପନି ଟା ବନେଇଲେ ମଗେଇଲେ ସେଇଟା ଖାଇଲେ ଟେ ଭଲ ଲାଗେ କାହିଁକିନା ପାଲକ ପନିରଟା ବେଶୀ ଦିନ ରହଗନି ମୁଁ ମାକ୍ସିମମ୍ ବହୁ କଟକ ଭୁବନେଶ୍ୱର ଯେତେବେଳେ ସହରକୁ ଯାଏ। ଖାଇଏ ପାଲକ ପନିର ହଇ ମଗେଇ ଦିଏ ରୁଟି ଟି ସହିତ କିନ୍ତୁ କ ନାନ ମୁଁ ଟିକେ ଖାଏନି ମଇଦା ଫଇଦା ଟିକେ ସେଥିରେ ରହୁଛି ମୁଇ ଏତେ ବି ଖାଏନି ଟିକେ ଦେହକୁ ଟିକେ ଜଗେ ଆଉ ହେ ପନିର ଫନିର ପାଲକ ପନିର ହିଁ ମଗାଏ ବେଶୀ ଆଉ ଏଇ ସବୁ ସାଧା ଆଇଟମ ଖାଏ ଆଉ ତାପରେ ଘର ଏଇ ଖାଇ ଦିଆଯା ଆଉ
ଆଜ୍ଞା ମୁଁ ତ ପ୍ରାୟ ମୁଁ କହୁଛି ଆମର ଜଣା ଥିବା ଆପଣଙ୍କ ପତାପ ନଗରୀ ପାଖାପାଖି ଏବେ ତ ଗୋଟେ ବଢିଆ ଢାବା ଖୋଲା ହେଇଛି ଯେ ଯାଇକଦରା ଢ଼ାବା ଗୋଟେ ଏବେ ଏଇନା ଖୋଲା ହେଇଛି ହଁ ସେ ସେଠି ହ। ହଁ ବିଜେଟା ମତେ ଆପଣ ତ ଆଇଁଷ ଫାଇଁଷ ଖାଉନାହାନ୍ତି ସେଠି ସାଧା ଆ ମୁ ଦେଖିବି ଯଦି ଭଲ ଭଲ ବଡ଼ ବଡ଼ ହୋଟେଲ ରେ ଯଦି ସାଧା ବହୁତ କିଛି ଭଲ ହଉଥିବ। ଏବେ ଆମର ଏବେ ଗୋଟେ ଭଲ ଆଇଛି ପଘ ବଘରା ରାଇସ। ଭାତ ଚିକେନ ହଉ ମଟନ ହଉ ଏସ ଯୋଉ ମାନେ ଖା ଯୋଉ ଖାସି ମାଂସ ହଉ ଆଉ କୁକୁଡା ହଉ ଏ ସବୁ ସବୁ ଜିନିଷ ଦଉଛନ୍ତି ସବୁ ସେଠାରେ ମୁଁ ଦେଖୁଛି ସାଧା ଯଦି ବହୁତ ଭଲ ଭଲ ଜିନିଷ ହଉ ମୁଁ ଆପଣଙ୍କୁ ନିଶ୍ଚୟ ଡକେଇବି ଆପଣ ଯେମିତି ହେଲେ ତମେ ଆଉ ଆପଣ ଦୁଇଟି ଲୋକ ମିଶି ମାଶି ଆସିବେ। ଆସିଲା ପରେ ଆପଣ ଦେଖିବେ ଏ ସବୁ ହଁ ଆଉ ଏ ସବୁ ଜିନିଷ ତାହେଲେ ଆପଣ ଏରିଆରେ କଣ ଏବେ ବର୍ଷା କେମିତି କଣ ଚାଲିଛି ଆମର ତ ଏଦି ଲଘୁଚପ ହେଇଛି ବହୁ ମାତ୍ରାରେ ବର୍ଷା ହେଉଛି। ବର୍ଷା ଦ୍ଵାରା ପିଲାମାନୋନେ ତ କୁଆଡେ ଯାଉନାହାନ୍ତି ଗାଁ ପିଲାମାନୋନେ କୁଆଡେ ଯାଉନାହାନ୍ତି ସେଠି ଖେଳକୁଦ କରୁଛନ୍ତି ଯାହା ଜେତି ଖେଳ ତ ପଡିଆ କାଦୁଅ ସେନା ତା ସେ ବହୁ ମା ମାତ୍ରାରେ ମାତିଛନ୍ତି କିଏ ତାସ ଖେଳିଲାଣି ତ କିଏ କାଦୁଅରେ ଗୁଲି ଖେଳିଲାଣି କିଏ କ୍ୟାରମ ଖେଳୁଛି ଏଇସବୁ ପିଲା ପିଲାଙ୍କୁ କିଛି କହିହଉନି। ଆଉ ଯୋଉ ପାଖାପାଖି ପିଲା ଅଛନ୍ତି ମୋ ସମାସ କାନ୍ଦର ପିଲା ସି ସବୁ ମୋବାଇଲରେ ଗୋଟେ ଫ୍ରି ଫାୟାର ବୋଲି ଗୋଟେ ଜିନିଷ ଅଛି ଖେଳୁଛନ୍ତି ଆଉ ଆପଣଙ୍କ ଏରିଆରେ ପିଲା କେମିତି କଣ ସବୁ ଏନା ଚାଲିଛି?
ପିଲାମାନେ ସବୁ ହଁ ମୋ ସାଙ୍ଗ ଛୋଟ ଭାଇ ମାନେ ଅ ସ ଯାଆନ୍ତି ସବୁ ଖେଳିବାକୁ ସେ ସବୁ ସ ସେଇଆ ସବୁ କରଛନ୍ତି। ମୋ ପାଖରେ ଆସିିକ କେତେବେଳେ ବସନ୍ତି। ଏମିତି ଆଲୋଚନା ସବୁ କରୁ ଆମର ଆଲୋଚନା ବେଶୀ ହୁଏ ମାନେ ସବୁ ବିଷୟରେ।
ଆଜ୍ଞା।
ଖେଳା ଖେଳା କଣ କ୍ୟାର ଫାର ହେ ନାଇଁ ଦିଇ ଚାରି ଜଣ ଛୁଆ ପିଲା। ଛୁ ଆସନ୍ତୁ ବରେ ବସନ୍ତି ଏଇସବୁ ଆଲୋଚନା ଆଡୁଛଡୁ ଯେକୌଣସି ବିଷୟରେ ହ ଗୋଟେ ଆଲୋଚନା ଆମେ କରୁ। ଏଇଆ ଚାଲିଛି ସବୁ ତାପରେ ଆଉ ଯେତି ସବୁ ପାଖ ଦୁବଡ ପିଲା ଟିକେ ମୋ ର ସାନ ବି ହେଇଛି ଆଉ ଟିକେ ବଡ ବଡ ସେ ସବୁ ଏ ଯା ଯା କାମରେ ସବୁ ପଳଉଛନ୍ତି ଆଉ କେଇ ବର୍ଷା ହେଲାଠୁ ତାପରେ ଏବେ ତ କଣ ବର୍ଷା ହେଇଗଲାଣି ପାଣି ଫୁଣି ତଳି ଟିକେ ପଡିବ। ଏଇ ସବୁ ଚାଷ କାମ ରହିବେ ବ୍ୟସ୍ତ ସବୁ।
ତଳି ପଡୁଛି ଆଉ ଆପଣ ଜଣାଥିବ। ପ୍ରାୟତଃ ଆମ ଘର ପାଖରୁ ବୋଡ ଘୁମିରି ପାହାଡ ପାଞ୍ଚ କିଲୋମିଟର ପାଖାପି ହବ। ପାଞ୍ଚ ଛଅ କିଲୋମିଟର ପାଖା ହବ ଏଠିକ ସେ ଆମର ମା ଆମ ଶ୍ରେଣୀର ପିଲାମାନେେ ବହୁତ ଦିନ ପାହାଡ ସାହି ରେ ବି ବହୁତ। ପିଲା ଆମର ଆମ ଶ୍ରେଣୀରେ ପଢ଼ନ୍ତି ସେ ପିଲାମାନେ ସବୁ ପ୍ରାୟ ତ ସେ ପିଲାମାନୋନ ବହୁତ ମାତ୍ରାରେ ଯେ ସବୁ ଖାଆନ୍ତି ଯେପରିକି ନିଶା ଦ୍ରବ୍ୟ ସେବନ କରନ୍ତି ଆମ ପିଲାଙ୍କୁ ସେ ବହୁତ ଡାକନ୍ତି। ଯିଏ ଆମର ଯେପରି ଆମ ଗାଁ ପିଲାଙ୍କୁ ଡାକନ୍ତି ଆମ ପିଲା ଯାଆନ୍ତି ନା ଆମ ପିଲା ବହୁ ମାତ୍ରାରେ ସେଠି କହୁଛନ୍ତି ଆମ ଶ୍ରେଣୀର ଫିସ୍ ଟି ଗୋଟେ କରିବେ ଯେବେ ଶୀତ ଦିନେ ଫିସ୍ ଫିସ୍ କରନ୍ତି। କରିବେ ଆଉ ସେଠି କଣ ସୁବିଧା ହବ ପି କରିବାକୁ ନା ଅସ
ସୁବିଧା ମୁଁ କହୁଛି ଶୁଣନ୍ତୁ ସୁବିଧା ହବ ଯେ କିନ୍ତୁ ସେଠି ଦୁଇଟି ଜାଗା ଅଛି ଟିକେ ଉପର ଜାଗା ଅଛି ଆଉ ଟିକେ ତଳେ ଜାଗା ଅଛି। ପାଣିର ଟିକେ ସମସଯ ପାଖାପାଖି ପାଣିର ଟିକେ ସମସ୍ୟା ରହିବ ଦୂରକୁ ଗଲେ କିନ୍ତ ଗ ମନ୍ଦିରଟେ। ମନ୍ଦିର ପାଖରେ ସେଠି ଟିକେ ପାଣିର ସୁବିଧା ଅଛି ମନ୍ଦିର ଠାରୁ ଟିକେ ଦୂରେ ଯଦି ରହିବ ତାହେଲେ ପାଣି ଟା ତମକୁ ଅସୁବିଧା ହବ ଟିକେ ଉଞ୍ଚା ଉଠାଣିକି ଉଠିକି ଯିବାକୁ ପଡିବ। ହଉ।
ଆଜ୍ଞା ତାଲେ ଏ ଯ ମୁଁ ତ ଆପଣ ମୁଁ ତ ଆପଣଙ୍କ ଫୋନରେ ଆପଣଙ୍କର ଦେଖିଛି ଆପଣ ଆପଣ ଯେତେବେଳେ ଶ୍ରେଣୀର ପିଲାମାନେ ସବୁି କରନ୍ତି ସେଠି ଭୋଜି। ଆ ତମେ ବହୁତ ମାତ୍ରାରେ ଫଟ ମଟ ମଧ୍ୟ ଛାଡ। ଯେ ଛାଡିବା ପରେ ମୁଁ ଦେଖେ ବହୁତ ମାତ୍ରାରେ ଭଲ ଭଲ ଭୋଜି କର ଆପଣ ତ ତମ ଶ୍ରେଣୀରେ ପ୍ରାୟତଃ ତମ ପିଲେ କେତେ ପିଲା ଥିଲେ?
ସେତେବେଳେ ଥିଲେ ଅ ଆମର ମନେ ଗଲ ଖାତାରେ ରହେ କି ପିଲା ଦେଖାଯାଏ ଛପନ ଭଳି ରୁହନ୍ତି କିନ୍ତୁ ବାଉନ ତେପନ ଜଣ ଏମିତି ମାନେ ରୁହନ୍ତି ସବୁବେଳେ ହ ମିଶ୍ରଣରେ ହୁଁ। ସବୁବେଳେ ଉପସ୍ଥିତ ରୁହନ୍ତି ଆଉ ବାଉନ ତେପନ ଜଣ ଆଉ।
ହ ଆମର ବି ପ୍ରାୟ ପ୍ରାୟତଃ ମ ତମ ଆପଣଙ୍କୁ ଜଣାଥିବ ଆପଣଙ୍କ ସାନ ଭାଇ ଯୋଉ କ ଅମନ ଅମନ ହ ତାଙ୍କର ଇ ଶ୍ରେଣୀରେ ପ୍ରାୟତ ତ ଆମ ସ୍କୁଲର ହାଇଏଷ୍ଟ ପିଲା ଆସିଥିଲେ
ହୁଁ ହୁଁ ହ।
ଅଶି ଜଣ ପାଖାପାଖି ଆଉ ତ ମୁଁ ଜାଣିନି ସ୍କୁଲର ଏତେ ପିଲା ହବାର ମୁଁ ଜାଣିଛି ତାଙ୍କରି ଶରୀରୀର ପିଲାମାନେ ବହୁ ମ
ନାଇଁ ମୁଁ ମୁ ମୁଁ ଶୁଣନ୍ତୁ ମୁଁ ଏ ଭାଇ ଏ ବିଷୟରେ ମୁଁ ଜାଣିଥିଲି ତମେ କହୁଛ ଅଶୀ ଜଣ ମାନେ ଗୋଟା କ୍ଲାସ ରେ ମାନେ ବହୁତ ମାନେ ସେ ଅଶୀ ଜଣ କଣ ଦଶ ଦଶ ସରିବା ପର୍ଯ୍ୟନ୍ତ ଥିଲେ
ହଁ ପ୍ରାୟତଃ ବହୁ ପିଲା ନହିଁ ମୋର ସେ ଯେହେତୁ ଗୋଟିଏ ଦୁଇଟି ବ୍ୟାଚ ଉପରେ ଥିଲି ପାଖାପାଖି ଆମକୁ ଜଣାଥିଲେ ତାଙ୍କର ଦୁଇଟି ସେକ୍ସନ ହବ ଆଉ ସେଠି ପିଲାମାନେ ଯେହେତୁ ଅ ଅଷ୍ଟମ ନବମ ପରେ ପରେ ଯେପରି ବ୍ରାହ୍ମଣର ପିଲା କେତେ ପିଲା ଥିଲେ ସେ ସବୁ ପଳେଇଲେ ଆଉ ଗୋଟେ ସ୍କୁଲକୁୁ ଆଉ ଏମିତି ପାଖାପାଖି କହୁଝିଅ ବାହାଘର ଯେମତି ପଳଉଥିଲେ ବାହା ଝିଅ ପିଲା ମାନେ ସବୁ ଭଲ ପାଇକି ଏ ବୋଉ ପିଲାମାନେ ପଳଉଥିଲେ ତାର ଅ ଫ୍ୟାମିଲି ଦେଖିକି କିଏ ପାଠ ପଢୁନଥିଲେ ଏଇ ସବୁ ଦେଶରୁୁ ବହୁତ ପିଲା ତାଙ୍କର ବି କମିଗଲେ କମିବା ପରେ ସେ ସତୁରୀ ପାଖାପାଖି ରହିଲେ ସଷଠି ସତୁୁରରି ଏମିତି ଛଅସ୍ତରୀ ଏଇ ଟାଇପ ର ଆଖିଲେ ପିଲା ମତେ ଜଣା ଥିଲା କି ତାଙ୍କ ଶ୍ରେଣୀରେ ବହୁତ ପିଲା ଥିଲେ କାରଣ ନା ସେ ଇଏରେ ବହୁତ ପିଲା ପଢୁଥିଲେ ମୋର ଘର ପାଖର ଦିଦି ମାନେ କି ମୋର ବି ଦିଦି ପଢୁଥିଲେ
ହଉ ମନ ଶୁଣ ହ୍ୟାଲୋ! କନ ଶୁଣ ମୁଣି ଟିକେ ତମକୁ କେତେବେଳେ ଫାଙ୍କା ଫୋନ କରିବି ଆଉ ଟିକେ ଟିକେ କାମ ଅଛେ ଉପ ଟିକେ ହେଲା ହେଲା ଯାଇ